ହ୍ୟାଲୋ।
ହ୍ୟାଲୋ।
ମୋ କଥା ଆପଣଙ୍କୁ ଶୁଣା ହଉଛି ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁଣା ହଉଛି ଆପଣଙ୍କୁ।
ଆଜ୍ଞା ଆଜ୍ଞା ମୋ ଭଏସ ଆସୁଛି ତ?
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ଡିନର୍ ସରିଲାଣି।
ଆଜ୍ଞା ଆଜ୍ଞା ଡିିନର୍ ସରିଲାଣି ଆପଣଙ୍କର?
ହଁ ସରିଲାଣି କଣ ଖାଇଲେ?
ମୁଁ ରୁଟି ସହିତ ଚିକେନ ଖାଇଥିଲି।
ଆଚ୍ଛା ମୁଁ ବି ସେଆ ହିଁ ଖାଇଛି ରୁଟି ସହିତ ଚିଲି ଚିକେନ।
ଆଛା ମୁଁ ନର୍ମାଲ ମାନେ ଚିକେନ ତରକାରୀ ଖାଇଥିଲି ଆଉ।
ଆଚ୍ଛା ସେଇ ତ ଗୋଟିଏ ଜିନିଷ ହେଲା ଆଉ କଣ, ଚିକେନ ଚିକେନ ନାଁ ଗୋଟେ ଆଇଟମ୍ ଆଉ।
ହଁ।
ଆଉ କଣ କରୁଥିଲେ?
ହଁ ଏଇଠି ମାନେ ଆଜି ମାନେ ପଢୁଥିଲି ଟିକେ। ପଢୁନଥିଲି ମାନେ ନୋଟ କମ୍ପ୍ଲିଟ କରୁଥିଲି ଆଉ।
ଆଛା। ଆଉ ଘରେ ସମସ୍ତେ କଣ କରୁଛନ୍ତି? ଖାଇଲେଣି?
ହଁ ମାନେ ଖାଇବା ସରିଗଲାଣି, ବାପା ମା ଶୋଇବାକୁ ଗଲେଣି। କି ମୋର ଗୋଟେ ସାନଭାଇ ଅଛି ତ ସେ ତାର କଣ ସ୍କୁଲର ହୋମ୍ୱର୍କ୍
ଆଛା। ମତେ ଟିକେ ଭଏସ କ୍ଲିୟର ଆସୁନି ମଝିରେ ମଝିରେ ଭଏସ କଟ ହଉଛି।
ଆଚ୍ଛା, ଏବେ ଶୁଭିଲା?
ହଁ ଶୁଣାଉଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି ତାହେଲେ? ଓ ମୁଁ ଏବେ ଖାଇସାରିଲା ପରେ ବସିକି ଟିକେ ଫୋନ ଦେଖୁଥିଲି। ଆଉ ଆପଣଙ୍କ ସହିତ ଯୋଗାଯୋଗ କରୁଛି। ଏମତି ଚାଲିଛି ଆଉ। ବର୍ଷା ହଉଛି ଟିକେ ଟିକେ ଭଲ ଲାଗୁଛି ଟିକେ ବର୍ଷା ପାଗ ଟିକେ ମନୋରଞ୍ଜନ କରଉଛି ବର୍ଷା ଆଉ।
ହଁ ଆଜି ତ ଦିନ ଭରି ଟା ବର୍ଷା ହିଁ ହେଇଥିଲା କି ମାନେ ଚାଲି ଥିଲା। ହଉଥିଲା ବର୍ଷା।
ହଁ ଟିକେ ବଜାର ଆଡେ ଟିକେ କାମ ଥିଲା ଟିକେ ମାର୍କେଟ ଆଡେ ଟିକେ ଦିପ ଖାଇସାରିକି ପଳେଇଥିଲୁ ମାର୍କେଟ କରିବା ପାଇଁ କି। କିଛି ଭଲମନ୍ଦ ଜିନିଷ ଟିକେ କିଣାକିଣି କରିକି ନେଇକି ଆସିଲୁ, ବର୍ଷାରେ ଓଦା ହେଇକି ଟିକେ ମଜା ଆସିଗଲା। ଆଉ ବର୍ଷା ଓଦା ହବାରେ ଟିକେ ଗରମା ଗରମ ଘୁଗୁନି ଚାଟ କିଛି ଖାଇବାର ଇଚ୍ଛା ଥିଲା ଯେ ଆଶା ଟା ଆଉ ପୂରଣ ହେଇପାରିଲା ନାହିଁ। ଯେହେତୁ ବର୍ଷା ହଉଥିଲା ସବୁ ଦୋକାନ ବଜାର ବନ୍ଦ ଥିଲା।
ହଁ ଆଜି କଲେଜରୁ ଆସିଲା ବଳକୁ ବି ମୁଭି ଓଦା ହେଇଯାଇଥିଲି।
ଆଚ୍ଛା। ଆଉ ଆପଣଙ୍କୁ କଣ ସବୁ ଖାଇବାକୁ ଭଲ ଲାଗେ?
ମତେ ନନଭେଜ ର ସବୁ କିଛି ଖାଇବାକୁ ଭଲ ଲାଗେ।
ଆଚ୍ଛା। ଯେମତି କି-
ଯେମତି କିି ମାନେ ମାଛକୁ ଛାଡିଦେଲେ ଚିକେନ ମଟନ ଅଣ୍ଡା ଏଇସବୁ କିଛି ଭଲ ଲାଗେ। ଏମତି ଭେଜ ରେ ପନିର୍ ମସରୁମ ମତେ ଏତେ ଭଲ ଲାଗେନି।
ଆଚ୍ଛା ତାହେଲେ ଆପଣ ନନଭେଜ ପ୍ରାଣୀ।
ହଁ।
ବହୁତ ଭଲ କଥା। ମୋର ସେମିତି କିଛି ନାହିଁ ଯେ ମୁଁ ଭେଜ୍ ଖାଇବି ନନ ଭେଜ୍ ଖାଇବି ମତେ ଦିଟା ଯାକ ପସନ୍ଦ ହୁଏ। କିନ୍ତୁ ଟିକେ ବେଶୀ ମୁଁ ଭେଜ ଉପରେ ଧ୍ୟାନ ଦିଏ। ଭେଜ ଆଇଟମ ବି କହିବାକୁ ଗଲେ ଛତୁ, କୋବି ଚିଲି, ଆଉ ପୋଟଳ ଆଉ ଟିକେ ସେମତି ମିକ୍ସ ଭେଜ ଆଉ ମସଲା ତରକାରୀ ଏସବୁ ଟିକେ ଭଲ ଲାଗେ ଖାଇବା ପାଇଁ।
ଆଚ୍ଛା। ମତେ ଏମିତି ପୋଟଳ ଭଲ ଲାଗେ। କିନ୍ତୁ ପନିର ମତେ ଏତେ ଭଲ ଲାଗେନି।
ମତେ ବି ଜମା ପନିର ଭଲ ଲାଗେନି।
ହଁ ଏମତି ବେଳେ ବେଳେ କଉ ଗୋଟେ ପନିର ର ଡିସ୍ ଭଲ ଲାଗେ।
ମତେ ମତେ ଟିକେ ଡେରି ର କିଛି ଆଇଟମ ଭଲ ଲାଗେନି। ମାନେ କ୍ଷୀର ଉପରେ ଯାହାବି କିଛି ଦିଅ ମତେ କି ଛି ପସନ୍ଦ ନୁହଁ ମତେ ମୁଁ ମେନ୍ କ୍ଷୀର ବି ପିଏନି କି ତାକୁ ପସନ୍ଦ କରେନି।
ଆଚ୍ଛା ଆଚ୍ଛା। ମାନେ ମତେ କ୍ଷୀର ଭଲ ଲାଗେ କିନ୍ତୁ ପନିର ଭଲ ଲାଗେନି।
ଆଚ୍ଛା ମତେ କ୍ଷୀର ର କୌଣସି ଆଇଟମ ଭଲ ଲାଗେନି। କିନ୍ତୁ ମିଠା ଯୋଉଟା କରା ହଉଚି ସେଇଟା ଯେହେତୁ ମିଲା ବଟ ହଉଚି ସେଟା ପସନ୍ଦ ମିଠା।
ଏତେ ଜଣା ପଡେ
ହଁ ସେଥିପାଇଁ ଟିକେ ମିଠା ଖାଇବାକୁ ପସନ୍ଦ। ଆଉ ତମକୁ ମିଠା ଭଲ ଲାଗେ ନା ନାହିଁ?
ଆ ମତେ ଏମତି ଏତେ ବି ମିଠା ଭଲ ଲାଗେନି। ନାଇଁ ମୁଁ ଏତେ ବି ମିଠା ଖାଏନି। ଏ ନାଇଁ ଯେତେ ରାଗ ଜିନିଷ ସେ ସବୁ ଖାଇଦେବି। କିନ୍ତୁ ମିଠା ଏତେ ମୁଁ ଖାଇନି।
ଆଚ୍ଛା ଆଚ୍ଛା ତାହାଲେ ଭଲ କଥା।
ଆ ହଁ।
ଆଉ କଣ ଆଉ ସବୁ ଭଲ।
ଆଜ୍ଞା ଆଉ ଘରେ ସମସ୍ତେ। ହଁ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ।
ଆଚ୍ଛା। ହଁ ଆମର ଘରେ ସମସ୍ତେ ଭଲ ଅଛନ୍ତି। ଆଉ ସମସ୍ତେ ଖାଇସାରିଲୁଣି। ଆଜି ଟିକେ ଏ ଲେଟ୍ ହେଇଗଲା ଖାଇବା ପିଇବାରେ ତ ସମସ୍ତେ ଟିକେ ଟିଭି ଦେଖୁଚନ୍ତି। ନ୍ୟୁଜ।
ଆଚ୍ଛା ଆଚ୍ଛା। ନାଇଁ ଆମର ବାବା ମାଆ ଡେରିରେ ଆସିଲେ ତ ଜଷ୍ଟ ଖାଇ ଦେଇକି ସମସ୍ତେ ଶୋଇ ଆକୁ ପଳେଇଲେଣି। ତ ସେମାନେ ଗୋଟେ ରୁମରେ ଶୋଇଲେଣି। ଆମେ ରାତି ଯାକ ମୁଁ ବହୁତ ଡେରିରେ ଶୁଏ। ହୁଏ ତ ସେଥିପାଇଁକି ରାତି ଯାକ ଏଇଠି ବସିଛୁ ଆଉ। ମାନେ ମୋ ଭାଇ ବି ମୁଁ ବି ଦିଜଣ ଯାକ। ବାଃ।
ଆପଣଙ୍କ ଭାଇ କୋଉ କ୍ଲାସରେ ପଢୁଛନ୍ତି?
ନାଇନ୍ଥ ତାର ଆ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ।
ଆଚ୍ଛା। ଆଚ୍ଛା ତାହେଲେ ଏମିତି କଥା। ଭାଇ ତା ପରେ ପାଠ ପଢୁଛନ୍ତି ପାଠ ପଢି ସାରିଲା ପରେ ଆଉ ଆପଣ ଆଉ ଭାଇ ମିଶି ପାଠ ପଢୁଛନ୍ତି, ତା ପରେ ଶୋଇବେ। ଭାଇ ଶୋଇଯିବେ। ଆପଣ ତା ପରେ ଫୋନ ଟିକେ ଦେଖିବେ ଟିକେ
ଏ ପାଠ ତ ଏମିତି ନୁହଁ ନୋଟ ଟା କମ୍ପ୍ଲିଟ କରୁଥିଲି। ନୋଟ ଯେହେତୁ କମ୍ପ୍ଲିଟ ହେଇନି। ତ ନୋଟଟା କମ୍ପ୍ଲିଟ କରିବି ବୋଲି ଭାବୁଥିଲି। ଏବେ ଯାଇ ମାନେ କରିବି ନାହିଁ। ତା ପରେ ସିଏ ପାଠ ସାରିଲା ପରେ ସିଏ ବି ବହୁତ ଡେରିରେ ଶୁଏ। ଏଁ ଦି ଜଣ ଯାକ ହିଁ ବହୁତ ଡେରିରେ ଶୋଉ। ଏବେ ତ କଲେଜ ଖୋଲିଗଲା ଯେହେତୁ ଜଲ୍ଦି ଶୋଇପଡୁଚି। ନହେଲେ ହେଇଯାଏ ମାନେ ମୁଁ ଚାରଟା ପାଞ୍ଚଟା ଯାଏ ଚେଇଁ ହିଁ ଥାଏ। ଏ ରାତିରେ ର ରୋଷେଇ କରିକି ଆମେ ଦିଜଣ ଖାଉଥିବୁ।
ଆଚ୍ଛା ଆପଣ ଜମା ରାତିରେ ଶୁଅନ୍ତିନି। ତାହାଲେ ଆପଣ ରାତିରେ ପେଚା ହେଇଯାଆନ୍ତି।
ମତେ ରାତିରେ ବିଲକୁଲ ନିଦ ହୁଏନି। ଏବେ ବି ମାନେ କଲେଜ ଥାଇକି ବି ମୁଁ ମିନି ମମ ଟା ତ ଦିଟା ତିନିଟା ହିଁ ହେଇଯାଉଚି।
ଆଚ୍ଛା ଆଚ୍ଛା ଆପଣଙ୍କୁ ତାହେଲେ କେ କେତେବେଳେ ଶୁଅନ୍ତି ଆଉ କେତେବେଳେ ଉଠନ୍ତି ଆଉ କେତେବେଳେ ମହାବିଦ୍ୟାଳୟ ଯାଆନ୍ତି?
ଆ ଏବେ ତ ଉଁ ସେଇ ସାଢ଼େ ଦିଟା ତକ ଶୋଇଯାଉଚି। ଆ ଆଠଟା ବେଳକୁ ଉଠୁଛି। ନଅଟାରେ କଲେଜ ଯାଉଛି, ସାଢେ ଆଠଟାରେ ଉଠୁଛି, ସାଢେ ନଅଟାରେ କଲେଜ ଯାଉଛି। ଅଧଘଣ୍ଟା ପଇଁଚାଳିଶ ମିନିଟରେ ରେଡ଼ି ହେଇକି ଫେର କଲେଜ।
ଆଚ୍ଛା ତାହାଲେ। ସମୟ ଆପଣଙ୍କୁ ହେଇଯାଉଛି।
ଉଠିକି ଖାଲି ମାନେ ମାମା ତ ଟିଫିିନ ବଗେରା କରିଦେଇଥାନ୍ତି। ଖାଲି ଉଠିକି ରେଡି ହେଇକି ଗାଧେଇକି ଯିବାର ଅଛି।
ଆଛା, ତାହେଲେ ଏତେ ବଢିଆ ମାମା ମିଳି ସେଥିପାଇଁ କିଛି ବି ସିକାୟତ କରୁନାହାନ୍ତି। ଖାଇବା ବନେଇ ଦେଉଛନ୍ତି। ଆପଣ ଖାଇଦେଇକି ମହାବିଦ୍ୟାଳୟ ପଳେଇ ଯାଉଛନ୍ତି।
ନା ଖାଲି ଟିଫିନଟା ନେଇ ଯାଉଛି ଭାରି ଖାଇବାକୁ ମାନେ ଅତି ନର୍ମାଲ ବେଳେ ବେଳେ ଖାଏ ନହେଲେ ଛତୁଆ ପିଇ ଦେଇକି ପଳାଏ ନହେଲେ ଖାଇବି ନାହିଁ ଏମିତି ଆଉ ଟିଫିନ୍ ନେଇଯାଏ ବେଳବେଳେ।
ଆଛା।
ଆଜ୍ଞା।
ଆଉ ସବୁ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ଏବେ ତ ଏବେ ଜଷ୍ଟ ରଜ ଗଲା ସେମିତି ତ ବୁଲିନି କୁଆଡେ। ଏମିତି ୱାଟର ପାର୍କ ଯାଇଥିଲି ରଜରେ ପ୍ରପର ଯାଇନଥିଲି ତା ପୂର୍ବରୁ ଯାଇଥିଲି ୱାଟର ପାର୍କ।
ଏମିତି ଏଇ କିଛି ଦିନ ତଳେ ପୁରୀ ଯାଇଥିଲି।
ଆଚ୍ଛା ଏଇ ଖରାରେ?
ନାଇଁ ନାଇଁ ମାନେ ୱାନ ୱିକ୍ ପୂର୍ବରୁ ହିଁ ଜଷ୍ଟ ପୁରୀ ଯାଇଥିଲି ମାନେ କଲେଜରୁ ଆସିକି ସାଢେ ଆଠଟା ବେଳକୁ ଗଲି ପୁରୀ।
ଆଚ୍ଛା, ଠାକୁରଙ୍କ ଦର୍ଶନ ବହୁତ ଭଲ ଭାବରେ ହେଇଗଲା ଜଗନ୍ନାଥ। ଦର୍ଶନ।
ନା ସେଇଦିନ ପ୍ରୋବ୍ଲେମ ହେଲା କି ଆମେ ସ୍ନାନ ପୂର୍ଣ୍ଣିମାର ପୂର୍ବର ପୂର୍ବଦିନ ରାତି
ଆଛା ଯୋଉ ବନ୍ଦ ଥିଲା।
ହଁ ସ୍ନାନ ପୂର୍ଣ୍ଣିମା ପାଇଁ ବନ୍ଦ ଥିଲା ତ ଯଦି ଆମେ ତା ପୂର୍ବର ପୂର୍ବଦିନ ଯାଇଥିଲୁ। ଯଦି ଆମେ ରାତି ପହଞ୍ଚିଲା ବେଳକୁ ଏଗାରଟା ହେଇଗଲା ଯଦି ଆମେ ସେତେବେଳେ ଲାଇନ ରେ ଲାଗିଥାନ୍ତୁ ଦେନ ତା ପରଦିନ ଦିନ ଚାରିଟାରେ ଠାକୁରଙ୍କ ଦର୍ଶନ ହେଇ ହେଇ ଥାଆନ୍ତା। ଏତେ ଟାଇମ ତ ଲାଇନରେ ଛିଡା ହେଇହବନି ତ ଆମେ ରାତିରେ ହିଁ ମାନେ ଏମିତି ବିଚ୍ ବିିଚ୍ ଯାଇକି ନର୍ମାଲ ତିନଟା ରାତିରେ ଫେରି ଆସିଲୁ ଭୁବନେଶ୍ୱର।
ଆଛା, ମୋତେ ବି ପୁରୀ ଗଲେ ଜମା ବି ଆସିବା ପାଇଁ ଇଛା ହୁନି ସେ ଯେତେ ଲେଟ୍ ହଉନା କହିଁକି ଠାକୁରଙ୍କ ଦର୍ଶନ କଲେ ହିଁ ଯାଇ ଶାନ୍ତି ମିଳିବ ଆଉ ଯାଇକି ମହ ଯଦି ଦର୍ଶନ ନ କଲେ ତ ଜମା ବି ଘରକୁ ଆସିବାକୁ ଇଚ୍ଛା ହୁଏନି। ସମୁଦ୍ର କୂଳରେ କାହାକୁ ବି
ଅହୋ ଅ ଆଉ ପୁଣି ରାତିରେ ପୁରା ପବନ ଥିଲା ପୁରା ଫାଙ୍କା ଥିଲା ବିଚ୍ ରାତିରେ ମସ୍ତ ବସିଥିଲୁ। ମାନେ ସେଇଠି ଟିକେ ବେଶୀ ଟାଇମ ବସ। ତାପରେ ରାତିରେ ଆସିଲୁ, ଯେହେତୁ ଠାକୁରଙ୍କ ଦର୍ଶନ ହେଇପାରିଲାନି। ଏଇଟା ଫାଷ୍ଟ ଟାଇମ୍ କି ଆମେ ପୁରୀ ଯାଇକି ଠାକ ଙ୍କ ଦର୍ଶନ ହେଇ ପାରିଲାନି।
ଆଚ୍ଛା, ଜଗନ୍ନାଥ ବୋଧେ ଚାହିଁଲେନି ତାଙ୍କ ବିନା ତ କିଛି ବି ହେଇ ପାରିନି ଆଉ।
ଏ ହଁ।
ଆଛା। ଆମେ ବି ଯିବୁ ବୋଲି ଆମେ ବି ଯିବୁ ବୋଲି ପୁରୀ ଟିକେ ପ୍ଲାନ୍ କରୁଛୁ ଯେହେତୁ ରଥ ଆସୁଛି ଦେଖିବା ଜଗାର ସବୁ ଇଚ୍ଛା ଯଦି ତାର ଡୋରି ଲାଗିଲା ତାହେଲେ ଆମେ ବି ଟାଣି ହେଇକି ତା ପାଖକୁ ଯିବୁ, ତାକୁ ରଥରେ ଦର୍ଶନ କରିବୁ। ସମୁଦ୍ର କୂଳରେ ଟିକେ ବୁଲିବୁ, ଆଉ ଏମିତି ଟିକେ ପ୍ଲାନ ଅଛି।
ଆଚ୍ଛା ଓ ଏ ରଥଯାତ୍ରା ଟାଇମ ରେ ତ ଏତେ ଭିଡ ହଉଛି ତ ମୁଁ ପୂର୍ବ ଥରେ ବି ଯାଇଥିଲି। ରଥରେ ଯେତେବେଳେ ଭଗବାନ ଥିଲେ।
ଆଛା। ଆମେ ବି ଅ ହଁ ଆମେ ବି ଯାଇଥିଲୁ ଅଧରପଣା ଦିନ ରାତି ରେ ଦର୍ଶନ କରିକି ବହୁତ ଭଲ ଭାବରେ ଠାକୁରଙ୍କୁ ଦର୍ଶନ କରିକି ଫେରିକି ଆସିଲୁ। ଦର୍ଶନ କରିକି ଆସିଲୁ ଆମେ।
ଆଛା ଆଚ୍ଛା।
ଆଚ୍ଛା ଠିକ ଅଛି ମୋର ଟିକେ କାମ ଅଛି ମୁଁ ଆପଣଙ୍କ ସହିତ କାଲି ଯୋଗାଯୋଗ କରିବି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ନିହାତି।
ଠିକ ଅଛି ଶୁଭରାତ୍ରି।
ଶୁଭରାତ୍ରି।